ହ୍ୟାଲୋ।
ହଁ ଶୁଭ ସନ୍ଧ୍ୟା, ହଁ ହଁ। ନାଇଁ ଏଇ ରୋଷେଇ କରିବା ପାଇଁ ମସଲା ସଜାଡୁଥିଲି ଏଇଟି ବସିଛି ଆଉ।
ଆଚ୍ଛା ଆଚ୍ଛା ଆଜି କଣ କରୁଛନ୍ତି କି ସ୍ପେଶାଲ?
ନା ସ୍ପେଶାଲ କିଛି କରୁନି ସେ ଏଇ ଛୋଲେ ପନିର କରୁଚି ଆଉ। ଆ ଆମର ଏମିତିରେ ଆମର କ୍ୟାଣ୍ଟିନ ଅଛି ତ ସେମିତିରେ ହୁଏ। ସବୁବେଳେ ଟିକେ ଏବେ କିନ୍ତୁ କାଲି ଠାରୁ ଚାଲିବା ଏବେ ଖାଲି ସକାଳ ଜଳଖିଆ ଟା ହଉଛି ଆଉ ଖରାବେଳ ରା ତି ଖାଇବା ଟା ହେଇନଥିଲା ଯୋଉ ଛୁଟି ପଡି ଯାଇଥିଲା ପିଲାମାନଙ୍କର ସବୁ। ହଷ୍ଟେଲ କୁ ଦିଆ ହୁଏ ତ ଆଉ ସେଇଟା ବନ୍ଦ ହେଇଯାଇଥିଲା ଏବେ କାଲିଠାରୁ ପୁଣି ଷ୍ଟାର୍ଟ ହେଇଯିବ ଆଉ। ହୁଁ ହୁଁ।
ଯା ଉ ଗୋଟେ ବଢ଼ିଆ ଆପଣ କାମ କରୁଛନ୍ତି ଆଉ
ଆପଣ କୋଉଠି ଘର ଟା କହିଲେ?
ଆମର ଭୁବନେଶ୍ଵ ର। ହୁଁ ଭୁବନେସ୍ୱର ଭୁବନେଶ୍ଵର ଆମର ଏପଟେ ହାଇଟେକ୍ ପ୍ଲାଜା ଯୋଉ ସେପଟେ ସାଇଟରେ।
ହଁ ହଁ ହଁ।
ଆପଣଙ୍କର?
ଅ ଆମର କଟକରେ।
ଆଛ ଆଛା।
କଟକ ଶିଖରପୁର ରେ ରହୁଚୁ ଆଉ
ଶିଖରପୁର ହୁଁ ହୁଁ ଆଉ ଘରେ ସବୁ କିଏ କିଏ ଅଛ ହଁ ମୋ ହଜବେଣ୍ଡ।
ହଁ ଗୋ ଆମର ଘରେ ସ୍ଵାମୀ ଅଛନ୍ତି ପୁଅ ଝିଅ ମୁଁ ଆଉ। ଝିଅ ଟା ବଡ ମୋର ଝିଅର ଟୁଏଲଭ, ଆଉ ପୁଅ ଟା ସିକ୍ସ କ୍ଲାସ ରେ ପଢୁଛି ଆଉ ଏମତି ହଁ। ଆପଣଙ୍କ ଘରେ?
ଆମର ସେମିତି ଶାଶୁ ଶ୍ୱଶୁର ସ୍ୱାମୀ ମୋ ଦିଅର ଆଉ ଯାଆ ବି ଅଛନ୍ତି ଆଉ ପୁଅଟେ ଗୋଟେ ଅଛି ଆଉ। ହଁ ସମସ୍ତେ ଏକାଠି ରହୁଛନ୍ତି।
ସେଠି ନିଜର ଘର?
ହଁ ନିଜ ଘର।
ହଁ ହଁ। ପ୍ରପର ସେଇ ଜାଗାରେ ହିଁ ଘର ନା ଗାଁ କୋଉଠି ସେଠି ଅଛନ୍ତି?
ଗାଁ ତ ହଉଛି ଆମର ଯାଜପୁର। କିନ୍ତୁ ଏଇଠି ଘର କରିକି ଅଛି ଯେହେତୁ ଶଶୁର ଏଇଠି କାମ କରୁଚନ୍ତି ନାଲକୋରେ ହିଁ ଜବ୍ କରୁଥିଲେ। ତ ସେମାନେ ଯିବେ ଛୁଆବେଳ ସବୁ ଭୁବନେଶ୍ବର ହିଁ ପଢାପଢି ସବୁ କରିଚନ୍ତି ଭୁବନେଶ୍ୱରେ ଅଛନ୍ତି ଆଉ। ଏବେ ବି କେବେ କେବେ ଦରକାର ହେଲା ଆମେ ଯାଜପୁର ଯାଆନ୍ତି ମାନେ ତାଙ୍କ ବାପ୍ ପ ମାନେ ଇଏ ଘରକୁ ଜେଜେ ବାପା ଜେଜେମା ତ ଆଉ କିଏ ନାହାନ୍ତି। ମୋ ଜଣେ ପିସି ଶାଶୁ ଖାଲି ଅଛନ୍ତି। ଯାଜପୁରରେ ଯୋଉ ଅରେଇ ଜାଣିଥିବେ?
ହଁ ଅରେ ଆମର ବି ଯାଜପୁର ଆମର ହଉଛି ବଡଚଣା। ଶାଶୁଘର ଟା ଯାଜପୁରେ ଅ ହଁ। ହୁଁ।
ଆପ୍ ଆମର ବି ଆଜି ସେଇ ସେମ୍ କିନ୍ତୁ ପନିର ପଡିବନି ଆମର ଖାଲି ଛୋଲେ ହବ ହୁଁ ହୁଁ।
ହଁ ହ ହ ହଁ ହ ହ
ଆମର ଏଇ ସକାଳେ ବି ଦିନବେଳା ହେଇଥିଲା ଆମର ଛତୁ ବେଶର ଭାତ ଡାଲି ଶାଗ ଆମ୍ବ ଖଟା ଆଉ ପୋଟଳ ଆଳୁ ଭଜା।
ଓହୋ ହଁ।
ଆପଣଙ୍କର?
ଆମର ଆଜି ସକାଳେ ଏ ପିଲାଙ୍କ ପାଇଁ ଗଲା ତ ଦହିବରା ଆଳୁଦମ ହେଇଥିଲା ସକାଳେ। ତାପରେ ଖରା ବେଳକୁ ଆଜି ଆଉ ଏ ସ୍ଵାମୀ ତ ପଳେଇଲେ ତାଙ୍କର ସେ ଯେ ସକାଳୁ ଯାଉଛନ୍ତି ଭାରି ଅଫିସ କି ଆସୁଛନ୍ତି ରାତି ନଅଟା ହେଇଯାଉଛି ଝିଅ ବି ତାର ସକାଳୁ ପୁରାଚ ଛଅଟା ରୁ ଯାଉଛି ଆସୁଛି ଯେ ଡେବୋଡିଙ୍ଗ୍ ରେ ରହୁଛି ସେ ଆସ କହୁଚି ଏଇ ସନ୍ଧ୍ୟା ବେଳେ ସନ୍ଧ୍ୟା ଛଅଟାରେ ଆସି ପହଞ୍ଚିଲା ସେ ସେଇଠି ତାର ଖାଁ ଖାଇ ପିଇକିରି ସେ ଆସେ ଆଉ ପୁଅ ଖାଲି ତାର ଟିକେ ସ୍କୁଲ୍ ଏବେ ବ ତାଙ୍କର କଣ ସ୍କୁଲ ସାମ୍ନା ଟା କଣ ରାସ୍ତା କାମ ହଉଛି ସେଥିପାଇଁ ତାର ସ୍କୁଲ୍ ଛୁଟି ଥିଲା ଆଜି ସେ ଥିଲା ଆମେ ମା ପୁଅ ସେମିତି ଭାତ ଡାଲମା ପୋଟଳ ଆଳୁ ଭଜା ଆଉ ଏମିତି ବଢି ଚୁରା ଶାଗ ଭଜା ଟିକେ ଏମିତି କରିଦେଇଥିଲେ ଆଉ ଆମ୍ବ ଥିଲା ଏମିତି ସେଆକୁ ଖାଇ ଦେଇେଇଥିଲୁ ଆଉ। ଆଉ ଏବେ ସେଇ ଛୋଲେ
ଯାଅ ଆପଣ ଘର ଆଉ ବାହାର କାମ ସବୁ ଏକାଥିରିକେ ସମ୍ଭାଳୁଛନ୍ତି ସେଇଟା ବହୁତ ଭଲ କଥା।
ହା ହା ହା ହା ହଁ।
ତୁ ଦହିବରା ବି ତ ବୋହୁତ୍ ସକାଳୁ ଉଠିକି କରୁଥିବେ ନା?
ସଖାଳୁ ମାନେ କାଲି ରାତି ସାଢେ ବାରଟା ହେଇଗଲା ଅଢେଇଶ ଯୋ ତିନିଶହ ପାଖାପାଖି ମାନେ ଘରର ରୋଷେଇ ସାରିକିରି ସେଉଠୁ ପୁରା ମାନେ ଫୁଲ୍ ଟାଇମ୍ ମୁଁ ପୁରା ଏନ୍ ଗେଜ୍ ରହିଯାଉଛି। ଆଉ ସେଥିପାଇଁ ଟିକେ ସେଠୁ ରୁ ରାତି ସାଢେ ବାରଟା ଗୋଟେ ହେଇଗଲା ସବୁ ଦହିବରା ଛାଣିକିରି ତାକୁ ସବୁ ଗୋଟେ ଡିସ୍ ଦିଅର ତାକୁ ସବୁ ଭେଦେଇକିରି ଶୋଇଲି ପୁଣି ମାନେ ସାଢେ ଗୋଟେ ମାନେ ଗୋଟେ ପାଖାପାଖି ହେଇଗଲା ଶୋଇଲି ପୁଣି ରାତି ଚାରିଟା ରୁ ଉଠିବ ଆଳୁ ଫାଳୁ ସିଝେଇ ଦେଇଥିଲି ହୁଁ ସାଢେ ସାତଟା ଭିତରେ ପିଲାଙ୍କ ପାଖକୁ ଯାଉଛି ଧରି ଖାଇବାକୁ ନା। ଆଉ ସାଢେ ସାତଟା ସେଠୁ ପୁଣି ସେଟାକୁ କରି ତାକୁ ସବୁ ପୁଣି ପ୍ୟାକିଂ କରିକରି ଆମେ ଦି ଜଣ ସାଙ୍ଗ ହେଇ କରୁଥିଲୁ ସିଏ ଆଉ ଜଣେ ଯିଏ ସେ ଭାଉଜ ଜଣେ ସିଏ ତାଙ୍କର ଟିକେ ଏ ଏଇ ଆକ୍ସିଡେଣ୍ଟ ହେଇକରି ତାଙ୍କ ଗୋଡ଼ଟା ଭାଙ୍ଗି ଯାଇଛି ମାସେ ହେଲାଣି ସେ ପୁରା ବେଡ଼୍ ରେ ଏବେ ଆଉ ଟିକେ ମୋ ଉପରେ ଅଧିକା ପ୍ରେସର ବଢି ଯାଉଛି ଆଉ।
ହୁଁ ନାଇଁ ଏତେ ପିଲାଙ୍କ ପାଇଁ କଲାବେଳକୁ ତ ଯାହା ହେଲେ ବି ଲାଗିବ ନାଁ।
ଆଗରୁ ଷାଠିଏ ସତୁରୀ ପିଲାଙ୍କ ପାଇଁ ଯାଉଥିଲା ଆଉ ଏବେ ଟିକେ। ପିଲା ଯୋଉ ପିଲାଙ୍କର ସରିଗଲା ଏକ୍ ଜାମ ଟୁଏଲଭି ପିଲାଙ୍କର। ତାପରେ ତଥାପି ଏବେ ତିରିଶ ପଇଁତିରିଶ ଏମିତି ଯାଉଛି ଆଉ ଏବେ ତ ପୁଣି ଆସୁଛି ଅର୍ଡ଼ର ଅଧିକା ଯେଏ। ଆଉ ଟିକେ ଏବେ ଟିକେ ରଖିନୁ ତଥାପି। ଏଁ ଏବେ ଆମେ କହୁଥିଲୁ ଜୁଲାଇ ଫାଷ୍ଟ ରୁ ଆରମ୍ଭ କରିବୁ ବୋଲି ମାନେ ତିନି ଟାଇମ୍ ପାଇଁ। ଆଉ ସେ ସାର୍ କିନ୍ତୁ ମନା କରୁଛନ୍ତି ସାର୍ କୁ ପିଲା ହଇରାଣ ହେଇଯାଉଛନ୍ତି ଆପଣ ଯେମ୍ତି ହେଲେ ତେଏଁ ନ୍ତୁ। କାଲି ଠାରୁ ଆମେ ଏଇ ଦିଇ ଦିନ ହେଲାଣି ଛୁଟି ହେଇଯାଇଥିଲା ରଜ ଛୁଟି ଟା ସାତ୍ ସତରୁ ଛୁଟି ହେଇଯାଇଥିଲା କୋଡିଏ ତାରିଖ ଯାଏଁ ସାର୍ କହିଥିଲେ ସାତ ରୁ କୋଡିଏ ତାରିଖ ଯାଇ ଛୁଟି। ଆଉ ଦେଖିଲା ବେଳକୁ କୋଡିଏ ଏଇ ଆମେ ବି ମନା କରୁଥିଲେ ମୁଁ କହିଲେ ଦେଖିବା ଏକ ଦିଇ ବେଳକୁ ଦେଖ୍। କେରୁ ଦବା ସାର୍ ପୁଣି ବାଧ୍ୟଅ କଲଲେ କହିଲେ ନାଇଁ ନାଇଁ ପିଲା ହଇରାଣ ହଉଛନ୍ତି କହୁଛନ୍ତି। ଆଉ ଆପଣ ଦିଅନ୍ତୁ ଆଉ ସେଠୁ ପୁଣି। ଏଇ ସୋମବାର ଠାରୁ ଆରମ୍ଭ ହେଇଛି ଖାଲି ସଖାଳ ଜଳଖିଆ ଟା ଦିଆ ହେଲା ଦିଇ ଦିନି। କାଲି ଠାରୁ ପୁଣି ତିନି ଟାଇମ୍ ଦିଆହବ ଆଉ। ତାପରେ ଜୁଲାଇ ଅଗଷ୍ଟ। ସୋଠାରୁ ଟିକେ ଏ‍ଁ ଅଧିକା ଅର୍ଡର ଆସୁଚି। ସେଟିକେ ଆମେ ଟିକେ ଜାଗା ଟା ଚେଞ୍ଜ। କରିବୁ ତ ଏଠି ମାନେ ମୋର ବହୁତ ବଡ କିଚେନ ଟା କିନ୍ତୁ ଏଠି ଟିକି ବାକ୍। କରିବ ମାନେ ଟିକେ ଅଧିକା ବଢିଲା ବେଳକୁ ବିଜନେସ ଟା ତାକୁ ଟିକେ ଆଉ ହଁ ଅଲଗା ଅଲଗା ଜାଗା ଗୋଟେ ନବୁ ପର୍ସନାଲ ପୁରା ନବୁ ସେତ୍। ଏଥିପାଇଁ ଲେ ଲୋକ ରଖିବାକୁ ପଡିବ ହୁଁ ସେଇଟା ଲୋକ ରଖିବାକୁ ପଡିବ ଆଗକୁ କାରଣ ବହୁତ ଆସୁଚି ଆଉ ଗୋଟେ ହଷ୍ଟେଲ ସେମ୍ତି ଭୂତ୍ ଯାଉଚି ସେଠି ବି ପଇଁଚାଳିଶ ପଚାଶ ପିଲା ଅଛନ୍ତି ଆଉ ଏମ୍ତି ଅଧିକା ହେଲା ବେଳକୁ। ଶହେ ଦେଢଶହ ଛୁଆଙ୍କ ପାଇଁ ହେଲା ବେଳକୁ ସେମ୍ତି ଜାଗା ବି ଦରକାର ସେଥିପାଇଁ ଜାଗା ଭରିକି ଠିକ୍ ହେଇଯାଇଛି ସେ ସେଇଟା ଟିକେ ଟାଇମ୍ ଲାଗୁଛି ଆଉ ସେଇଟା ଏକାଥରକେ ଏସବୁ ଲୋକ ରଖିବାକୁ ବି ପଡିବ ସେମତି।
ଆଚ୍ଛା ହଁ ସେଇଟା ତ ସତ କଥା।
ଆଉ ଆପଣ କଣ ଘରେ ଅଛନ୍ତି?
ମୁଁ ତ ସେଇ ଘରେ ଅଛି ଆଗରୁ ଜବ୍ କରୁଥିଲି ଏବେ ଆଉ ଜପ୍ ଫପ୍ କିଛି କରୁନି ଟିକିଏ ଦେହ ପଅବି ଟିକିଏ ଖରାପ ହେଲା ଆଉ ସେଥିପାଇଁ ଜପ୍ ଫପ୍ ଛାଡି ଦେଇଛି ଟିକେ ଏବେ ଟିକେ ରେଷ୍ଟ୍। ପୁଅଟେ ମୋର ଝିଅ ଟିଏ ଅଛି ଛୋଟ ଏବେ ତିନି ଚାରି ବର୍ଷର
ହଁ।
ତା ସେତା ଟିକେ ଟାଇମ ଦବାକୁ ପଡୁଛି ଆଉ।
ହଁ ଝିଅ କ ସ୍କୁଲ ଯାଇନି?
ହଁ ଏବେ ସ୍କୁଲ ଯାଉଚି ନାଁ ସେ ନର୍ସରୀ ଯାଉଛି
ଓହୋ
ପିଲେ ସ୍କୁଲ ଯାଉଛି ଏବେ ତା ସହିତ ତ ଟାଇମୁ ପଡୁଛି ଜଣା ହିଁ ପଡ଼ୁନି।
ହଁ ହଁ ଛୋଟ ଛୁଆ ରହିଲା ତ ଆମର କଣ ମୋର ଯେ ପୁଅ ଝିଅ ବଡ଼ ହେଇଗଲେଣି ତ ସେଥିପାଇଁ ଟାଇମ୍ ମିଳୁଛି ଖାଲି ଟାଇମ୍। ମାନେ ବସିବା କଥା ତା ଅପେକ୍ଷା ନିଜେ କିଛି। କଲେ ନିଜେ ବି ଏନଗେଜ୍ ରହିବ। ଆଉ କିଛି ବସିଲେ ଦୁନିଆ। କଥା ମୁଣ୍ଡରେ ପଶିବ କାହିଁ ସେ ସବୁ ନକ ନିଜେ ଗୋଟେ।
ଆଉ ନିଜ ପାଇଁ ଟାଇମ୍ ଦେଇକି ଯଦି ଆମେ କିଛି ଦି ପଇସା ରୋଜଗାର କରିପାରିବା ତ ସେଇଟା କାହିଁକି ଭଲ ନୁହଁ ସେଟା। ଏଇା ବହୁତ ବଢିଆ ଜିନିଷ।
ସେଇଟା ତ।
ମତେ ବି ଆକ୍ଚୁଲି କକିଂ। କୁକିଂ କ୍ୟାଟରିଂ ମୋତେ ଏବୁ ଜିନିଷ କରିବା ପାଇଁ ମୋର ବହୁତ ଇଣ୍ଟରେଷ୍ଟ, କିନ୍ତୁ ମତେ ଆକ୍ଚୁଲି ସ୍କୋ୍ପ୍ ମିଳୁନି। ମାନେ ଏଇଠିକା ଏରେ ନା ରେସିଡେସିଆ ଏରିଆ, ତ ଏଇଠି ସେମତି ବେଶ, ସେ କିଛି ଲୋକ ନେବେନି ଧରନ୍ତୁ, ମୁଁ କିଛି ଗୋଟେ ରେଷ୍ଟୁରାଣ୍ଟ କିଛି ଗୋଟେ ଷ୍ଟାର୍ଟ କଲି କି। କିଛି ଗୋଟେ କ୍କଳୁ ତ ଏଠି ବେଶୀ ସେମତି ଫଲ କିଛି ହବନି। ତ ସେଥିପାଇଁ ବି ମୁଁ ବେଶୀ କରୁନି କାରଣ ନିଜେ ନିଜେ ଘରେ ଅଛନ୍ତି, ସେମାନେ କାଇଁ ଘି ଅର୍ଡର।
କରିବେ, ହଁ ହଁ ନାଇଁ ଆମ ମୋର ବି ମାନେ ବହୁତ ଆଗରୁ ଏଇଟା ବହୁତ ଇଚ୍ଛା ଅ। ଥିଲା କରିବା ପାଇଁ ମୋର ଆଗରୁ ବହୁତ। ଇଛା ଥିଲା କିନ୍ତୁ ସେମିତି ସୁଯୋଗ ଆସିନଥିଲା ଏଠୁ ଏମନ୍ତି।
ହୁଁ ହୁଁ।
କଟକରେ ରହିଲା। ପର ଠାରୁ ଏଠି ଯେତଳେ ଆର ବର୍ଷ ଏଇ। ସାର୍ ଛଅ ମାସ ଆଗୋରୁ। ଏମିତି ବୁଝାବୁଝି କଲାଣି ଏଠି ତ ସବୁ ଯାକ କଟକେଇ ବଡ ମେଡିକାଲ ଟା ପାଖ ମେଡିକାଲ। ସବୁ ଏଠି ହସ୍ପିଟାଲ ଠାରୁ ଆରମ୍ଭ କରି ପିଲା ବି ସବୁ କଲେଜ ଫଲେଜ- ପାଖ ରହୁଛି ପିଲା ମୁଁ କହିଲି ସେ ସେମିତି ଗୋଟେ। କଲେ ତାପରେ ଦେଖିଲା ବେଳ ଗୋଟେ ହଷ୍ଟେଲ ଜୁଟି ଗଲା। ଷାଠିଏ ପଞ୍ଚଷଠି ପିଲା ଥିଲେ ସେଠୁ ଚାଲିଥିଲା ତାପରେ। ଏବେ ଟିକେ ପିଲା କମିଛନ୍ତି ପୁଣି କିନ୍ତୁ ଆଡମିସନ ଚାଲିଛି ନୂଆ। ପିଲା ସବୁ ଆସିଯିବେ ଆସିଗଲେ ସେଠି ବି ବହୁତ ପିଲା ହେଇଯିବେ।
ହୁଁ ଆପଣ ଟିକେ କିନ୍ତୁ ପ୍ରେସର ପଡିବ କିନ୍ତୁ ଆପଣ ଯୋଉଁ କାମ କରୁଛନ୍ତି, ବହୁତ ଭଲ କାମଟା କରୁଛନ୍ତି। ମତେ ମାନେ ଶୁଣିକି ବି ବହୁତ ଖୁସି ଲାଗିଲା, କାରଣ ମୋର ବି ନିଜର ବି। ସବୁ କରିବାରେ ବହୁତ ଇଣ୍ଟରେଷ୍ଟ ବଟ୍ ମୋତେ ସ୍କୋପ୍ ହିଁ ମିଳୁନି।
ହୁଁ ହଁ ହୁଁ।
ଆପଙ୍କ ସହିତ ମାନେ କଥା ହେଇକି। ବି ବହୁତ ଭଲ ଲାଗିଲା, ଆଉ ବହୁତ ଇନ୍ସପିରେସନ ବି ମିଳଛି ଯଦି ଭଗବାନ କେବେ କରନ୍ତି। ମୁଁ ବି ସେମିତି କାହା ମୁହଁରେ ଟିକେ ଖାଇବା ଦେଇପାରେ।
ହଁ ସେଇଟା ତ ମତେ ସତ କଥା। ମତେ ମାନେ ଲୋକଙ୍କୁ ଖୁଆଇବାକୁ ବହୁତ ଭଲ ଲାଗେ। ଆଉ ମୋର ବି ଆଗକୁ ବହୁତ ମାନେ ଗୋଟେ। ଇଚ୍ଛା ଅଛି ମୋ ବେପାର ଟା ଟିକେ ବଢିଲେ ମୁଁ ଏମିତି ବି ହସ୍ପିଟାଲରେ ଯେମ। ଆମର ଏଠି ସବୁ ବଡ ମେଡିକାଲରେ ନେଇକରି ଲୋକ ଦଉଛନ୍ତି ଖାଇବାକୁ। ମୋର ସେଇଟା ହିଁ କରିବାକୁ ବେଶୀ ଇଛା ଟିକେ। ବେପାର ଟା ବଢିଲା ପରଠାରୁ ଏବେ ତ ତିନି ଚାରି ମାସ ହେଲା ଆରମ୍ଭ କରିଛି। ଦେଖାଯାଉ ଭଗବାନଙ୍କର କଣ ଇଚ୍ଛା ଯଦି ସେତିକି ଭଗବାନ ଯଦି।
ନିହାତି ଆପଣ ସ୍ଵଚ୍ଛ ମନରେ କାମ କରୁଛନ୍ତି ମାନେ ଭଗବାନ ନିହାତି ଭାବରେ ଆପଣଙ୍କ ସହିତ ସାଥ ଦେବେ। ମୁଁ ବି ତ ଏଇଟା ପ୍ରେ କରିବି କି ଆପଣଙ୍କ ଯାହାବି ଇଚ୍ଛା ଅଛି ପୂର୍ଣ୍ଣ ହଉ। ହସ୍ପିଟାଲ ଫସ୍ପିଟାଲ କୁ ଯଉଁଠି ବି ଆପଣଙ୍କର ଅର୍ଗାଇଜେସନ୍ ଆହୁ ବି ଲୋକ କ ବଢ଼ନ୍ତି ଯେଉଁମାନେ ଆପଣଙ୍କୁ ସପୋର୍ଟ କରିବେ।
ହା ହା ହା।
ହା ହା ନାଇଁ ମତେ ସତରେ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ହଉ ପରେ କଥା ହବା ଆଉ ହେଁ।
ହଁ ହଁ ହଉ ପରେ କଥା ହବା ମୋର ବି ଟିକେ କାମ ଅଛି।
ହଁ ହଁ ହଁ ବାଏ।